ହଲୋ।
ହ୍ୟାଲୋ। ହ୍ୟାଲୋ। କ
ହଁ ଟିକେ ଟିକେ ଟିକିଏ ନେଟୱାର୍କ କଟୁଛି।
ହ୍ୟାଲୋ। ହ୍ୟାଲୋ ତୁଭୁଛିି ମ ସୁୁଭୁଛିି।
ଖାଲି।
ହ୍ୟାଲୋ।
ହ୍ୟାଲୋ
ହଁ ମୁଁ ଏମିତି ବସିଥିଲି। ଆଉ ତମେ କଣ କରୁଥିଲ?
ହଁ ମୁଁ ଏବେ କ୍ଲାସ୍ କରୁଥିଲି
ହୁଁ ହୁଁ।
ହଁ। ଭାଇ ଖାଇଛି।
ଓହୋ ତମେ କଣ କରୁଛ କି ତମର ଲଞ୍ଚ୍ ବ୍ରେକ୍ ହେଇଛି?
ପଢ଼ୁଥିଲି ମାନେ କ୍ଲାସ୍ ହଉଥିଲା। ତ ଏଇଟା ଲଞ୍ଚ ଲ ହେଇଛି। ତୁ ଦୁଇଟା ଯାଇ
ଓହୋ ଆଚ୍ଛା ଆଚ୍ଛା। ଆଉ ତମ ଘର କୋଉଠି?
ଯାଜପୁର ଆପଣଙ୍କର?
ଆମ ଘର ଢେଙ୍କାନାଳ।
ଆପଣ ହେଲେ କଣ ପଢୁଛନ୍ତି ପଢୁଛନ୍ତି।
ନା ନା ମୁଁ ପଢୁଛି।
କଣ କରୁଛନ୍ତି ଏବେ? ଆଜ୍ଞା ହାଲୋ
ହଁ ମୁଁ ପଢୁଛି ହଁ
ଆଜ୍ଞା ମାନେ କଣ କରୁଛନ୍ତି? ପ୍ଲସ୍ ଥ୍ରୀ କରୁଛନ୍ତି ନା ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇସାରିଲାଣି?
ମୁଁ ଅବିକା ପଢୁ଼ଛି ମାନେ ସାଇଣ୍ଟିଷ୍ଟ୍ ଉପରେ ପଢୁଛି।
ଓ ଆପଣଙ୍କର ଗ୍ରାଜୁଏସନ କମ୍ପ୍ଲିଟ୍ ହେଇସାରିଲାଣିି?
ହଁ ମୁଁ ଏବେ ପି ଏଚ ଡି କରୁଛି ମାନେ ସର୍ଭେ କର
ଓଃ ହୋ। ଆପଣ ଏବେ କୋଉଠି ଘରେ ଅଛନ୍ତି ନା ହଷ୍ଟେଲ ରେ ଅଛନ୍ତି।
ଏବେ ମୁଁ ହସ ହଷ୍ଟେଲ ରେ ରହୁଛି ଆଉ।
ଆଉ ତମେ କଣ କରୁଛ।
ମୁଁ ଏବେ ଡି ଏଲ୍ ଇଡି କୋର୍ସ କରୁଛି ମୋର ସରିଯାଇଛି ମୋର ଗ୍ରାଜୁଏସନ ସରିଯାଇଛି ଫିଜିକ୍ସ। ସେଟା କ ସେପାଇ
ଓୋ କମ୍ପ୍ୟୁଟର ମାନେ କୋଉ ଏକ୍ଜାମ ଦେଲନି।
ହଁ ମାନେ ଏବେ ଦେଇଥିଲି ଯେ ମାନେ ପିଜି ପାଇଁକି ଆପ୍ଲାଏ କରିଥିଲି ସେଇଟା ହେଇନଥିଲା ତ ମୁଁ ଏବେ ଗଭର୍ଣମେଣ୍ଟ ପୋଷ୍ଟ ପାଇଁ କି ପଢୁଛି। ଏବେ ନୁହଁ ପରେ ଆଉ।
ତମ ପାଖରେ କିଏ ସବୁ ପାର୍ଟି କରୁଛନ୍ତି।
କଣ।
ସମ କଲିକ ସବୁ ଅଛନ୍ତି ପାଖରେ ପାଟି ଶୁବୁଥିବ। ହୁଁ। ହଁ ଶୁବୁଚି ନା ଆପଣଙ୍କୁ ମୋର?
ହୁଁ ହୁଁ ଶୁବୁଚି ଶୁଭୁଛିି। ଆଉ ତମ ଜି ତମର ଆଜି ଲଞ୍ଚ ବ୍ରେକରେ ତମେ ଖାଇବନି କି? ଉଁ? ହାଲୋ।
ଆଜ୍ଞା କୁହନ୍ତୁ।
ଯୋଉ ଟିଫନ୍ ବ୍ରେକ୍ ହେଇଛି ତମେ ଖାଇବନି କି?
ହୋଟେଲରୁ ଅଡର୍ କରିଥିଲୁ ସେଟା ଏବେ ଆସିବ ଠିଆ ହେଇଚି ନେଇକି ଯିବୁ ଖାଇବା ପାଇଁକି।
ଉଁ ହୁଁ ହୁଁ ହୁଁ।
ଆସିନି ଏ ଯାଏଁ ତ।
ଆଉ ରଜରେ ସବୁ କଣ କଣ କରିଥିଲ?
ରଜରେ ତ ସେମିତି ମାନେ ମୁଁ ଏତେ ବୁଲାବୁଲି ବି କରିନଥିଲି ଲାଷ୍ଟ ଦିନ ବୁଲା ବୁଲି କରିଥିଲି। ଆପଣ?
ଆଚ୍ଛା ଆଉ? ହାଲୋ।
ଗୋଟେ ଲୋ
ମୁଁ ଏଇଟି ଆମ ହଁ।
ମୁଁ ଅଡିିବୁଲ ହୋଉଛି ଆପଣଙ୍କୁ?
ହଁ ହଁ ହୋଉଛନ୍ତି ଯେ ଆପଣ ଚୁପ ଚାପ ରହିଯାଉଚନ୍ତି।
ନାଇଁ ନାଇଁ ମାନେ ମୋତେ ଶୁଭୁଚି।
ହୁଁ।
ନାଇଁ ବର୍ଷା ଯୋଗୁଁ ମତେ ଲାଗୁଚି ଆପଣଙ୍କୁ ମାନେ କ୍ଲାସ୍ ରୁମ୍ ଏନଭାର୍ମେଣ୍ଟ୍ ପାଇଁକି ଆପଣଙ୍କୁ ଟିକେ ଅଡିବୁଲ୍ ହୋଉନଥିବ ବୋଲି।
ଆଚ୍ଛା ଆଚ୍ଛା ହୁଁ।
ଆପଣଙ୍କର ପଢାପଢି ସାରିଚି ନା ଚାଲ
କଣ୍?
ଶୁଭୁନି ଶୁଭୁନି ମତେ।
ମୁଁ କହିଲି ଆପଣଙ୍କର ପଢାପଢି ଭଲ ଚାଲଚି ଏବେ?
ହଁ ହଁ ଚାଲଚି ତ ଆଉ। ଭଲ ଆ
ଖାଇ
ଆଜି ଖାଇଥିଲୁ ଅରୁଆ ଭା ତ ଡାଲମା। ଖଟା ତମେ କଣ ଖାଇଥିଲ?
ନା ସଖାଳୁ ସେମିତି, ଆପଲ୍ ଗୋଟେ ଖାଇଥିଲି, ଛତୁଆ ଖାଇଥିଲି, ଅଛି ତ, ଲଞ୍ଚ ଟା ଆମେ ଅର୍ଡର କରିକି ଖାଉଛୁ। ହଁ ବ୍ରେକଫାଷ୍ଟ ଆମେ ଯାହା ବି ଖାଇବୁ, ପାଖରେ ଯାହା ଥିବ ଖାଇବୁ ନହେଲେ କିଛି କିଣିକି ଆଣିକି ଖାଇବୁ କଣ ଅଛି ସାର। ତ ପାଖରେ ଯାହା ଅଛି ସେଇଟା ଖାଉଛୁ।
ହଁ ଆଚ୍ଛା ଆଚ୍ଛା ଆଉ କଣ?
ହଁ ସେମିତିଆ। ନାଇ ମୁଁ ହଷ୍ଟେଲରେ ଅଛି ନା, ଘରେ ରହିଥିଲେି କାହିଁକି ଏତେ ଖାଇବା ପ୍ରୋବ୍ଲେମ୍ ହେଇଥାନ୍ତା କି?
ହୁଁ ହୁଁ ହଷ୍ଟେଲ ତମର କୋଉଠି?
କୋରାପୁଟ ରେ, କୋରାପୁଟ ଡିସ୍ଟ୍ରିକ୍ ଅଛି।
ମେ ଯାଜପୁରୁ ଯାଉଛ, କୋରାପୁଟ ହଷ୍ଟେଲ।
କଣ?
କଣ କଣ?
ଟ୍ରେନ ରେ ମୁଁ ଟ୍ରେନ ରେ ଆସୁଛି, ମାନେ ବିଳାସପୁର ରୁ ଟ୍ରେନ୍ ଆସ୍ତଛି।
ହଉ ହଉ। ହଁ ଭଲ ଭଲ ଆ। ମୁଁ ବି ସେଇ କଳାହାଣ୍ଡିରେ ପି ଏଚ ଡି କରୁଚି।
ପଳ ନା ତାାଲେ ତ ଏଇ
କଁ।
କଳାହାଣ୍ଡି ବିଛ ତ ତ ମୋର ବି ବହୁତ ସାରା ସାଙ୍ଗ ଅଛନ୍ତି ଏଇଠି ପାଖ ନା। କୋରାପୁଟ କଳାହାଣ୍ଡି ଏଇପଟେ ତ ପାଖ। ହଁ ଆମେ ବି ଯାଇଥିଲୁ ବୁଲିବା ପାଇଁ କି ମାନେ ପିକ୍ନିକ ଯାଇଥିଲୁ କଳାହାଣ୍ଡି ଡି
ଓ ହୋଁ ହଁ କଳାହାଣ୍ଡିକୁ ମୁ ଏବେ ବର୍ଷେ ହବ ଆସିଚି। ତମେ ତ ଜାଗା ଭୁଲିନି ଆଉ।
ଆ ନାଇଁ ମାନେ ଆମେ ଗୋଟେ ତେ ରଣ ଯାଇଥିଲୁ ଗୋଟେ କଣାର୍କତେ ଝରଣ ନା କଣ ସେଠିକେ ଯାଇପାରିଲୁନି। ତ ଗୋଟେ ସ୍ପଟରେ ଆମେ ଖାଲି ଏମତି ଁଛି କେବେ କ ସେ।
ଓ ଆଚ୍ଛା ଆଚ୍ଛା। ହୁଁ ମୁଁ ବି ଏବେ ରିସ ଆସିଛି ସିଫ୍ଟ ହେଇଛି ତ ନୂଆ ନୂଆ ମୁଁ କେତେ କିଛି ଜାଣିନି।
ହଁ ମୁଁ ବି କୋରାପୁଟ ମାନେ ଫାଷ୍ଟ ଟାଇମ୍ ମୁଁ ଆସୁଛି କୋରାପ ମୁଁ ବି ଜାଣିନଥିଲି ତ ସେ ହ ଆ। ସେଠି କର୍ତବ୍ୟ। ମଶ ସେ ବାଲେଶ୍ୱର ସେଇ ଭିତରେ ହିଁ ରହି ଯାଇଥିଲି ତ ଏଠିକି ଆସିଲା ବେଳକୁ ଏଠ ବି ମାନେ ପରିବେଶ ପୁରା ନୂଆ ନୂଆ
ହୁଁ ହୁଁ। ଜ ହ ବସ ହେଛି ଥା ଘ ହଉଥିଲା ସକାଳୁ ଝିପ ଝିପ ପକଉଥିଲା ଏବେ ଟିକେ ଛାଡି ଯାଇଚି ଆଉ।
ଆମର ତ ଏବେ ବି ମେଘ କଣ୍ଟିନ୍ୟୁସିଲ୍ ଚାଲିଚି ଆମେ କେମିତି ଖାଇବା କୁ ଆଣିକି ପୁଣି ଖାଇକି ଆସିବୁ କ୍ଲାସ।
ହଁ ତ ମୁଁ କୋରାପୁଟ ନା ସେଇ ଲାଗି ପାହାଡିଆ ଏରିଆଟା
ହଁ ଏଠି ତ ଆମର ଚାରିପଟେ ହିଁ ଖାଲି ମାନେ ପାହାଡ ଜଙ୍ଗଲ ଏଗୁଡା ସବୁ ହିଁ ଅଛି।
ଭଲ ଭଲ ଲାଗୁଥିବ ସେଟ୍ ଇ
ହଁ ଭଲ ମାନେ ଭଲ ଯେ ବର୍ଷ ଟିକେ ବହୁତ ସାରା ମେ ତ ମୋର ସେଇଟା ଗୋଟେ ହିଁ ଡର ମାନେ ପଏଜନ ସବୁ ପିଡା ଗୁଡାକ ବି ରହୁଚନ୍ତି ସେ ବର୍ଷା ହେଲେ ହିଁ ହଁ ସେଇଟା ଟିକେ ପ୍ରୋବ୍ଲେମ୍।
ଇଂଲିଶ
ସେଠି ଏଠି ଡର ଲାଗୁଚି କାଳେ କୋଉ କୋଉଠି ଆସିକି କେତେବେଳେ କାମୁଡି ଦବ କି କଣ ଆମ ପଟେ ତ ଏମିତି ନଥିଲା ନା ତ ଏଠି ଟିକେ ଜଙ୍ଗଲ ଏରିଆ ନୂଆ ନୂଆ ଜୀବ ଭେରାଇଟି ବାହାରୁଚନ୍ତି ସବୁ
ହୁଁ
ଭିନ୍ ଆମ ହଷ୍ଟେଲ ଫେମିସସ୍ ଭିତରେ ବି ଆମେ ଦେଖ୍ ଖିଥିଲୁ ସାପ ଦେଖିଥିଲୁ ନଥିଲା ଟାଇମରେ ବି ବାହାରି
କି ସାପ ଦେଖିଥିଲ? ନା।
ହଷ୍ଟେଲ ହଁ କଳା ନାଗ ସା
ଓହୋ ପଏଜନଜି ଭିଉ ନାଗସାପଟା ଭେରି ପଏଜନନିଜ୍।
ହଁ ବହୁତ।
ଆଉ।
ଥିଲା କି ଟିକେ ଡର ମାନେ ଭଲସେ ଦେଖିକି ରହିବାକୁ ପଡୁଛି।
ଆଚ୍ଛା ଆଚ୍ଛା ହଉ ହଉ କେତେବେଳେ ଫ୍ରି ହେଲେ ମତେ କଲ୍ କରିବ ଆଉ ହେଲା।
ଆଜ୍ଞା ହ ହଉ।
ହଉ ହଉ ମେସେଜ କରିବ ହଁ।